ହୁଁ ମୋ କଥା ଶୁଭୁଛି।
ହାଲୋ ହଁ ମୋ କଥା ଆପଣଙ୍କୁ ଶୁଭା ଯାଉଛି।
ହ ହଁ ହଁ ହଁ କୁହନ୍ତୁ ଆପଣ କେମିତି ଅଛନ୍ତି
ହଁ ଭଲ ଅଛି ତୁମେ କେମତି ଅଛ କୁହ
ହଁ ହଁ ହଁ ଆମେ ବହୁତ ଭଲ ଅଛୁ ଆପଣ ଆପଣଙ୍କର ଦେହ ଠିକ ଅଛି।
ଅଛି ହଁ ହଁ ଠିକ ଅଛି ଆପଣ ଦେହ କେମତି ଅଛି।
ହଁ ସେମିତି ଆଉ ଏଇନା ଟିକେ ଶୋଇକି ଉଠିଲିତ ଟିକେ ମୁଣ୍ଡ ଜାମ ହୁଁ ଆପଣହର ଜଳଖିଆ ଖାଇସାଇଲେଣି ଆଜ୍ଞା
ହୁଁ ଖାଉଚି
ଆଉ ଆପଣ ଖାଉଛନ୍ତି ତାହେଲେ ଆପଣ କଣ ଆପଣ କଣ ଖାଉଛନ୍ତି
ଲଟି ଚକ ପାଇ କେକ
ଆଜ୍ଞା କଣ କହିଲେ?
ଲଟି ଚୋକ ପାଇ କେକ ଯଉ
ଓହୋ ଓହୋ ଆପଣ କେକ ଖାଉଛନ୍ତି ତାହେଲେ ହଁ
ହୁଁ-ହୁଁ-ହୁଁ
ହଁ ଠିକ ଅଛି ଆପଣ ସକାଳେ କେତେଟାରେ ଉଠିଲେ ଆଜି
ଆଠଟା ପନ୍ଦରରେ
ଆପଣ ପୁରା କଣ୍ଟା ଉଠିଲା ମାନେ ଆପଣ ସାଙ୍ଗେ ସାଙ୍ଗେ ଆପଣ ଘଣ୍ଟାକୁ ଚାହୁଁଛନ୍ତିନା
ହୁଁ ନାଇଁ ମୁଁ ମୋବାଇଲକୁ ଚାହୁଁଚି
ଓହୋ ଆପଣଙ୍କୁ ଆଜି ଖୁସି ଲାଗିଥିବତ କିଛିଟା କାରଣ ପାଇଁ ସକାଳୁ ଉଠିକି
ନାଇଁ ଜମା ଖୁସି ଲାଗିଲାଣି ତାପରେ ମୁଁ ଯେତେବେଳେ ଯାହା ସବୁକଥା ତାପରେ ତାକୁ କହିଲି କିଛି ଗୋଟେ ଫୋନ କରବି ବୋଲି ସେ ଜମା ମନାକଲା ସେ କବହୁଚ ଦୁଃଖ ଲାଗୁଚି
ଆରେ ନାଇଁ ନାଇଁ ସେ ଜଣକ ବହୁତ ବାଧ୍ୟ ହେଇଯାଇଥିବ ଯାହା ଆପଣଙ୍କ କଥା ଜଣା ପଡୁଛି ସେ ଆଉ କିଛି କରିପାରିବେନି ତାଙ୍କର ଲାଷ୍ଟ ଅପସନ ହିଁ ସେୟା ଥିଲା।
ହୁଁ,
ହଁ ହଁ ଆପଣ ଟିକେ ଆସିକି ନହେଲେ ଉଭୟତାଙ୍କର ଦେଖିବେ ପାରନ୍ତି ଦେଖିଦେଇ ପାରନ୍ତି ହଁ କଣ ଅସୁବିଧା ହୋଇଥିଲା ତାଙ୍କର
ଠିକ ଅଛିନା
କଣ ଥିବାର ଅଛି
ଆଜ୍ଞା ଯାହା ସିଏ ଯା ଯାହା ଯାହା ସିଏ ଦେଖିବାକୁ
ହଁ ଥିବାର ଅଛି ମାନେ ବହୁତ କିଛି ଥିବାର ଦେଖିବାରେ ଥିବ ତାଙ୍କର
ଆଛା ତାଙ୍କୁ ବହୁତ ଦେଖିବାକୁ ଇଛା ହଉଚି ନୁହଁ
ଆଜ୍ଞା ଆଜ୍ଞା ବହୁତ ଦେଖିବାର ଇଛା ଅଛି।
ଆରେ ଆରେ ବାପରେ
ଆଜ୍ଞା ଆଜ୍ଞା ଆପଣ ତାହେଲେ ଆଠଟା ପନ୍ଦରରୁ ଉଠି ଯାଇଛନ୍ତି ନା ହଁ ହଁ ହଁ ଆମ ଘରେ ସବୁ ଠିକ ଠାକ ସବୁ ଚାଲିଚି ଆପଣଙ୍କ ଘରେ ଆଜ୍ଞା
ହଁ ଆମ ଘରେବି ସବୁ ଠିକ୍ ଆମ ଘରେବି ସେମିତି ସବୁ ଠିକ ଠାକ ଅଛନ୍ତି। ଆଉ ଘରେ ସମସ୍ତଙ୍କ ଦେହ ଫାହା କେମିତି କଣ ଅଛି।
ହଁ ଘର କାମ ସେମିତି ଟିକେ ଚାଲିଚି ଆଉ ଆଜି ଯେହେତୁ ମୁଁ ଟିକେ ଘରେ ଘରେ ଅଛି କଲେଜ ଯାଇନାହିଁ ହଁ ଘରେ କିଏ ବାପା ଅଛନ୍ତି ମା ଅଛନ୍ତି ବଡ ଭଉଣୀ ଜଣେ ଅଛନ୍ତି ଆଉ ଜିବଜନ୍ତୁ ସେମିତି ରହୁଛନ୍ତି ଆମର
ହୁଁ ହୁଁ ହୁଁ ଆଉ ଘରେ କିଏ କଣ ସବୁ କଣ କରୁଚନ୍ତି?
ଆପଣଙ୍କ ଘରେ
ନା ଆମ ଘରେ ବା ବାପା ମା ଭାଇ ମୁଁ
ଓହୋ
ହ ହଁ ଆପଣ ଆପଣଙ୍କ ଘରେ କିଏ କଣ ସବୁ କରୁଚନ୍ତି?
ଏ ଆମ ଘରେ କଣ ବାପା ତ ଯାଇଚନ୍ ତି ପା କାମକୁ ଯାଇଛନ୍ତି ପଳେଇଛନ୍ତି ଆଉ ମାମା ତ ଏଠି ଠାକୁର ପୂଜା କରିକି ଏଇନା ଯାଉଛି ଖିଆ ପିଆ ଜଳଖିଆ ତିଆରି କରିବେ ହଁ। ଆଉ ଦିଦି ଶୋଇକିି ମୋବାଇଲ ଟିପୁଛି ମୁଁ ତ ଆପଣଙ୍କ ସହିତ କଥା ହଉଛି ଆଉ କଣ।
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ। ଲାଜିଦମା ହୁଁ ଆମ ଘରେ ସେମିତି ବାବା ବାହାରକୁ ଯାଇଛନ୍ତି ଭାଇ ଶୋଇଛି। ମମି କାମ କର
ଆପଣଙ୍କ ଭ୍ରାତା ଏପନ୍ତ ଶୋଇଛନ୍ତି?
ହୁଁ।
ହୁଁ ହଁ ଏଇନା ସ୍କୁଲ ତ ଆଜି ଛୁଟି ଅଛି ଶୋଇବେ କିଛି ଅସୁବିଧା ନାହିଁ।
ହୁଁ ହୁଁ ସିଏ ଛୁଟି ନଥିଲେ ବି ସେ ଛୁଟି କରିକି ଶୁଏ।
ଓହୋ ଏମିତି କଥା କି ଅ ଅସୁବିଧା କିଛି ନାହିଁ ହୁଁ। ହୁଁ ହୁଁ କୁହନ୍ତୁ।
ଆଉ ଆଉ ଆଜିି କାଇ କଲେଜ୍ ଗଲେନି?
ଆଜି ବା କଣ ମହରମ ଥିଲା ତ ସେଇଥିପାଇଁ ଟିକେ ଖୁ ସ୍କୁଲ ଛୁଟି ଅଛି ଆଜି। ହଁ ଆପଣ ଜାଣିନାହାନ୍ତି ମହରମ ଗୋଟେ ଅପର୍ବ ଥାଏ ବୋଲି?
ହୁଁ ହୁଁ ମୁସଲିମ୍ ମାନଙ୍କର ପର୍ବ।
କୁର ହୁଏ ହଁ ହଁ।
ହେ ହେ।
ନା ନା ଆପଣ ସାଙ୍ଗ ଗୋଟେ କାତିର ବୋଲି ଥିଲା ଗୋଟେ ପିଲା? ହଁ ହଁ।
ଆଚ୍ଛା ଆଚ୍ଛା ହଁ ହଁ ହୁଁ ହଁ ସେ ପିଲା ସେ ବହୁତ ତାକୁ ସେ ସାହିତ୍ୟ ବହିର ଫାଷ୍ଟ ଚାପ୍ଟରଟା ପଢିବାକୁ ତାକୁ ବହୁତ ଭଲ ଲାଗେ। ଯୋଉ ଆମର ସପ୍ତମ ଅଷ୍ଟମ ଶେଣୀରେ ଯୋଉ ନଥାଏ କୃଷ୍ଣଙ୍କ ବିଷୟରେ କୃଷ୍ଣ ଯୋଉ ଯାଇଥିବେ ହଁ କୃଷ୍ଣ ଯୋଉ ଯାଇଥିବେ ଯୋଉ ଜଙ୍ଗଲକୁ ହଜି ଯାଇଥିବେ ତାଙ୍କ ମା ଚିନ୍ତାରେ ଥିବେ ହୁଁ ଯେହେତୁ ସିଏ ଗୋଟେ ପଠାଣ ତାଙ୍କୁ ଏଇ ଚାପ୍ଟରଟା ଯେତେ ଥର ଆସିଲେ ଭଲ ଲାଗେ ତାଙ୍କୁ ଦେଖିଲେ। ହଁ।
ହଁ।
ହୁଁ।
ହଁ କିଛି ଅସୁବିଧା ନାହିଁ ସେ ହଁ।
ଆଚ୍ଛ୍।
କଲା
ହଁ ଆଉ ଆଉ ଆଜି କଣ ପ୍ଲାନ କଣ ଅଛି ଦିନରେ କଣ କରିବେ କଣ ନାଇ?
ଛି ଆଜି ପ୍ଲାନ୍ ନାଇ ଖରା ତ ବହୁତ ଜୋରରେ ହଛି ସେଇ ଘ ଖାଇବି ପିଇବି ଶୋଇବି ହଁ ତମ କଣ କରିବ ଆଉ କଣ କିଛି ତ କାମ ନାହିଁ ହଁ। ହଁ ହଁ ଆପଣ କାଲି କୁଆଡେ ବୁଲିବାକୁ ଯାଇଥିଲେ ବା ପଣକ ଯାହାଛନ୍ତି ଫଟୋ ଫଟ ମୁଁ ପୁଛି
ହଁ ହଁ ସେଇ ଗୋଟେ ସାଙ୍ଗଟାର ଗୋଟେ ଜନ୍ମୋତ୍ସ ବ ଥିଲା। ହଉଥିଲା ବୁଝିଲୁ? ଆଜ୍ଞା।
ଦେଖ ଦେଖିବାକୁ ପାଉଛି ଫଟୋଟା ମୁଁ ହଁ ହଁ।
ହୁଁ ହୁଁ। ଆଜ୍ଞା ଆଜ୍ଞା। ଆଉ ଆପଣ କଣ ଇଏ ଖାଇ ପି ସାରିଲେଣି?
କୋଉ ପାଇଁ ଆପଣ ଫଟୋ ଉଠେଇକି ଦେଇଛନ୍ତି? ଆପଣ ଟିକେ ଆଗରୁ ଫଟୋ ଉଠେଇଥିଲେ ହେଇନଥାନ୍ତା।
ହଁ ସେ-ସେଇ ଭଳିଆ ବୁଦ୍ଧି ଆମର ନୁହଁ। ସେଇ ଭଳିଆ ବୁଦ୍ଧି ଆପଣ ଜାଣିଥିବେ କାହାର ହେଇଥିବ।
ଓହୋ ହୋ, ହଁ ଟିକେ ଛୋଟ ବୁଦ୍ଧି ଅଛି ଆଉ। ହଁ ହଁ।
ହୁଁ ବୁଦ୍ଧି ହିଁ ନାହିଁ, ମାଇନସରେ ଅଛି ବୁଦ୍ଧି।
ହଁ ହଁ ଆପଣ ଠିକ୍ କଥା କହିଲେ। ହଁ। ଆ-ଆଉ ଆପଣ କାଲି କଲେଜ ଯିବେ?
ହ। ହଁ କାଲି ତୁ ଯିବୁ, କାଲି କଣ ଗୋଟେ ଏଗ୍ଜାମ ଅଛି ବା। କାଲି ବା କଣ ଗୋଟେ ଏକ୍ଜାମ ଅଛି ବାରେଟା। ହଁ ଦେବ ଆପ ଆପଣଙ୍କର ବି ଅଛି, ଆପଣ ଖୁସି ହଉଛନ୍ତି କଣ ପାଇଁ? ବାରଟାରେ ଏଗ୍ଜାମ ଅଛି କଣ କେମିଷ୍ଟ୍ରୀ। ସେଇ ବା। ଯିବାର ଅଛି।
ହଁ ହଁ।
ସେୟା ବା କେମେଶ୍ରି, ତାପରେ ଆଉ ଗୋଟେ ବି କଣ ଗୋଟେ ଏଗ୍ଜାମ ନା କଣ କେଜାଣି ଜଣାନାହିଁ। କାଲି ଟିକେ ଯଦି ହେବ ଲେଟକୁ ଯିଆ।
ହଁ କାଲି। ହଁ ବାରଟାରେ ଅଛି ମାନେ ନାଇଁ ନାଇଁ କି କିନ୍ତୁ ଆପଣ ଜାଣି ରଖନ୍ତୁ ଖରା ଯୋଉ ଭଳିଆ ହଉଛି ଆପଣ ପ୍ରବଳ ମାତ୍ରାରେ ଖରା ହଉଛି, ଯାହା ଦ୍ଵାରା କି ଆମେ ଆହତ ମଧ୍ୟ ହୋଇପାରୁ। ତେଣୁକରି ଆମେ ଟିକେ ଜଲ୍ଦି ଗଲେ ଟିକେ ଫଳପ୍ରଦ ହୋଇଥାଏ।
ଆମେ ମୁଁ କହୁ, ମୁଁ କହୁଛି ଆମେ ଖାଇ ପିଇକି ଟିକେ ଲେଟକୁ ବାହାରିକି ଯାଆନ୍ତେ, ମାନେ ଘରେ ଖାଇପିଇକି ଯାଆନ୍ତେ ହେରି ସେଠି ମାନେ ଲେଟକୁ ଆସିଲେ ବି କିଛି ପ୍ରୋବ୍ଲେମ ନାହିଁ, ମାନେ ଗୋଟେ ଦିଟା ହବ ଚଳିବ କିଛି ଅସୁବିଧା ନାହିଁ। ନହେଲେ ମାନେ ମୁଁ କହୁଛି କାଲି ଗୋଟେ କାମ କରେ ଖାଇ ପିଇ ଦେଇକି ବାହାରି ଯିଆ। ଯାଇକି କ୍ଲାସ ସାରିଦବା ଯାହା ବାରଟା ପଇଞ୍ଚାଳିଶି ଗୋଟେ ଭିତରେ। ସେଠୁ ଆମେ ପଳେଇ ହେରି ଯଦି ହବ ଏକ୍ସପ୍ଲାନେଡରେ। ସେଠି ବସିକି ଟିକେ ଗେମ୍ ଫେମ୍ ଖେଳିଆ କି ଯାହା ବି ଏଇ କାମ କରିଆ, ଯାହା ବି ଗୋଟେ
ହଉ ହଉ। ବାରଟାରେ କାଲି ଅ
ବୁଝିଲୁ?
ହଁ କାଲି ଆଶୁତୋଷ ଯିବ ଆଶୁତୋଷ ଯିବ କଲେଜେ? କାଲି ଆଶୁତୋଷ ଯିବ କଲେଜେ? ସିଏ ବି ଯିବ। ଚିକୁ ତ କଣ ମନା କରୁଥିଲେ ଯିବନି ବୋଲି। ଚିକୁ ତ କମୁ
ଓହୋ।
ସେ ଯିବନି ଦେଖିଆ, ମୁଁ ଯା କହିଛି ଯଦି ହବ ଯିବା ଆଉ। ହୁଁ।
ଆଚ୍ଛା ଆଚ୍ଛା, ହଉ ଠିକ୍ ଅଛି ଆଉ। ଯଦି
ହୁଁ ହୁଁ। ହଁ ହଁ। ଆମର କାଲି ଗୋଟେ ପରୀକ୍ଷା ଅ ଛି ଆଉ ଗୋଟେ କୋଉ ଦିନ ଅଛି? ମଣ୍ଡେ। ଆରେ ଲ ଆରେ ଲଲିତ ସେ ଗ୍ରୁପରେ କାଇଁ ମେସେଜ କରୁଛି, ଫେରୱାଲ ଗ୍ରୁପରେ। ଅନଅଫିସିଆଲ ଗ୍ରୁପରେ ମେସେଜ୍ କରୁଛି।
ଆରେ ସେ ଚାଲିଛି ଯୋଉଠି ପିଲା ଦେଖୁଛି, ଯୋଉଠି ତିନି ଚାରିଟା ପିଲା ଦେଖୁ ଛି ସେଇଠୁ ମେସେଜ କରିଦଉଛି।
ହଁ।
ନାଇ ସିଏ ବି ଚଳିବ କିଛି ଅଶୁବି ପ୍ର ଆ।
ହଁ ହଁ ସେ କରିଦେଇଛି ମେସେଜ ଯେ ସୋମବାର ବି କଣଗୋଟେ ଅଛି ଏ ପରୀକ୍ଷା ବା।
ହଁ ସୋମବାର ବି କଣଟା ଗୋଟେ ଅଛି। କି ସେଇ କେମିଷ୍ଟ୍ରି ର ନା କଣବଧେ ନାଇଁ ନାଇଁ କେମିଷ୍ଟ୍ରି ହଁ।
ଅଁ ହଁ ହଁ ଭାଇ କଣ ଗୋ ହଁ କଣ ଗୋଟାଏ କ୍ଲାସ କରାଇଲେ ତାପ ତାପରେ ଆଉ ଗୋଟେ କ୍ଲାସ ପରୀକ୍ଷା ମାନେ କଣ ଚାଲିଛି ମୁଁ ବୁଝିପାରୁନି କିଛି।
ସିଏ ତତେ କଣ ଲାଗୁଛି ସିଏ କ୍ଲାସ୍ ଫ୍ଲାସ କରେଇବେ ତତେ ଲାଗୁଛି ବିନା କ୍ଲାସ୍
ମାନେ କଣ ଗୋଟାଏ କ୍ଲାସ କରେଇଲେ ଆଉ ଗୋଟେ ସେକେଣ୍ଡ କ୍ଲାସକୁୁ ପରୀକ୍ଷା।
ହଁ ସେ ସେମତି ମ୍ୟାଜିକ୍ସ ମ୍ୟାଜିକ୍ସ।
ମନ ଇଚ୍ଛା ଯାହା ପାଉଚନ୍ତି ତା ନା। ତାଙ୍କ ଇଚ୍ଛାରେ ଚଲେଇଛନ୍ତି ମନ ମାନି ଆଉ ହଁ।
ହୁଁ ହୁଁ ସେଇ କଥା ଛାଡ୍ ଚାଲୁ ସଂସ୍ଥା।
ହୁଁ ହୁଁ ହୁଁ ତାଙ୍କ ଇଚ୍ଛାରେ ତ ଚାଲିଛି ସବୁ କିଛି। ଆମେ କିଛି କଣ କହିପାରିବା ତ ଗୋଟେ ନାଁ କୁ ଖାଲି ଅଛନ୍ତି ନହେଲେ ଆଉ କିଛି ନାହିଁ। ବାଧ୍ୟ ହେଇ ଖାଲି ଯିବା କଥା।
ଉଁ ହୁଁ ଚଳିବ ସେ ଚାଲୁ ସଂସ୍ଥା ଦେଖିଆ ଆଉ।
ହମ ଥ୍ୟାଙ୍କୟୁ।
ଆଉ
ଆଉ ଆପଣ ଏଇନା ଖାଇ ପିଇ ସାରିଲେଣି ଜଳଖିଆ ତାହେଲେ। ଆପଣ ଆଜି କଣ ଖାଇବେ ଖରାବେଳେ କଣ ଖାଇବେ ଆଇଁଷ?
ଖରାବେଳେ ଆଜି ସେମିତି ଶୁକ୍ରବାର ଟା ଯେହେତୁ ଟିକେ
ହଁ।
ଟିକେ ଯାହା ହେଲେ ବି କିଛି ଖାଇଆରେ ସେ ଭାତ ଡାଲି ମାଛ ମାଛ ଖାଇବି ବୋଲି ଭାବିଚି ହଁ ମାଛ। ତ ଉଁ ବୁଝିଲ ହୁଁ। ସେ ମାଛ ଫାଛ ଖାଇବୁ ତାପରେ ଦେଖଆ ଆଉ ଆଚ୍ଛା ହୁଁ ହୁଁ। ଆଜି ଆଉ ଚା ସେ ରୋହି ମାଛ ରୋହି ଭାକୁର ମୁଁ ସେ ମାଛ ତ ଜାଣିନଥାଏ। ସେ ଘରେ ଯାହା ଆଣନ୍ତି ମୁଁ ଖାଇଦିଏ ଆଉ। ହଁ। ଆପଣ ତ ସେ ନଈଆଡେ ତ ମାଛ ହଉଥବ ମାନେ ମାଛ
ହଁ ନଈଆଡେ ମା ମାଛ ହୁଅନ୍ତି ଏବେ ଟିକେ ଅସୁବିଧା ହଉଛି କାହିଁକିନା ପାଣି ସଂଖ୍ୟା ଟିକେ ବଢ଼ିଯାଇଛି ତେଣୁ ମାଛ ଧରିଆକୁ ଟିକେ ଅସୁବିଧା ହଉଛି ତେଣୁ ଆମେ ଯାଉନାହୁଁ, ନା ମୁଁ ମାଛଧରି କେବେ
ଓହୋ ଆଚ୍ଛା ଆଚ୍ଛା ଏମିତିଆ କଥା କିି। ବଢିଆ ଆଉ ହଉ ଠିକ୍ ଅଛି ହଉ ମୁଁ ରଖୁଛି ଆଉ, ଟିକେ ମୋର ବ୍ୟସ୍ତ ଅଛି।
ହଁ ହଁ ଆପଣ ଯାଆନ୍ତୁ, କଥା ହେଇଥିବାରୁ ଧନ୍ୟବାଦ ନମସ୍କାର।
ହଁ ହ ହଁ।